ହାଲୋ।
ହଁ କହ।
କଣ କରୁଛୁ?
ମସ୍ତଙ୍ଗରେ ବୁଲଥିଲି ତୁ କଣଛୁ।
ଏମ ବସିଥିଲି। ଆଉ କଣ ଖାଇଛୁ।
ନାଇ ତମତି ଭାତ ଡାଲି ଭଜା ଆଉ ତୁ କଣ ଖାଇଛୁ।
ଏ ମୁଁ ଖାଇଥିଲି ଭାତ। ଶାଗ ତରକାରୀ ତ ଭଜା। ଆଉ ଏବେ ବ୍ୟସ୍ତ ଅଛୁ କି।
ଆଉ ଟିକେ କଥା ହେଇଥାନ୍ତି ରକ୍ଷାବନ୍ଧନ ବିଷୟରେ ସରିଲା
ହଁ
ହଁ ହଁ ହ। ରାକ୍ଷୀ ବାନ୍ଧିବି ଭାରତ ଏକ ପର୍ବପର୍ବାଣ ଦେଶ ଏଠାରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକ ଲୋକ ମାନ ନିଜ ନିଜ ପର୍ବକୁ ଆନନ୍ଦ ଉତ୍ସାହର ସହିତ ପାଳନ କରିଥାନ୍ତି ରକ୍ଷାବନ୍ଧନ ହେଉଚି। ହଉଛି ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ପ୍ରେମ ଓ ବିଶ୍ୱାସ ର ପ୍ରତୀକ ଅଟେ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି। ଏଥିରେ ଏହି ପର୍ବ ପାଳନ କରାଯାଏ। ରକ୍ଷାବନ୍ଧନ ଶବ୍ଦଟି ଦୁଇଟି ଶବ୍ଦରୁ ଗଠିତ ରକ୍ଷା ଏବଂ ବନ୍ଧନ। ଏହାର ଅର୍ଥ ହଉଛି ରକ୍ଷାର ବନ୍ଧନ। ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରେ। ଭାଇ ମଧ୍ୟ ଭଉଣୀର ସୁରକ୍ଷା ଓ ସହାୟତା କରିବାକୁ ପ୍ରତିଜ୍ଞା କରିଥାଏ ରକ୍ଷାବନ୍ଧନ ଦିନ ସକାଳୁ ଘରେ ପୂଜାର ଆୟୋଜନ କରାଯାଏ ଭଉଣୀ ମାନେ ଥାଳିରେ ରାଖ୍ କ୍ଷୀ ଚନ୍ଦନ ଅକ୍ଷତ ଓ ମିଠା ସଜାଇ ରଖିଥାନ୍ତି ଭାଇଙ୍କ ଲଲାଟରେ। ଚନ୍ଦନ ଟୀକା ଲଗାଇ ଆଳତି କରି ରାକ୍ଷୀ ବାନ୍ଧନ୍ତି ଏହାପରେ ମିଠା ଖୁଆନ୍ତି। ଭାଇ ଭଉଣୀଙ୍କୁ ଉପହାର ଦେଇ ତାଙ୍କର ସୁରକ୍ଷାର ବଚନ ଦିଅନ୍ତି ପରେ। ପରିବାରର ସମସ୍ତ ସଦସ୍ୟ ଏହି ଉତ୍ସବକୁ ଆନନ୍ଦର ସହିତ ପାଳନ କରନ୍ତି ରକ୍ଷା ବନ୍ଧନ ସହ ଅନେକ ପୌରାଣିକ କଥା ଜଡିତ ଅଛି କୁହାଯାଏ ଯେ ଦେବରାଜ ଇନ୍ଦ୍ର ଯୁଦ୍ଧ ଯୁଧ୍ୟକୁ ଯିବା ସମୟରେ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ତାଙ୍କ ହାତରେ ଏକ ପବିତ୍ର ସୁ ସୁତା ବାନ୍ଧି ଥିଲେ ଏହା ତାଙ୍କୁ ବିଜୟ ଲାଭ କରିବାର ସହାୟତା କରିଥିଲେ। ଆଉ ଏକ କଥା ଅନୁସାରେ ଦ୍ରୌପଦୀ ଭଗବାନ ଶ୍ରୀକୃଷ୍ଣଙ୍କ ଆଙ୍ଗୁ କୋଉଠାରୁ ରକ୍ତ ବାହାରିବା ବେଳେ ନିଜ ଶାଢୀର ଏକ ଖଣ୍ଡ ଛିଣ୍ଡି ବାନ୍ଧି ଦେଇଥିଲେ, ପରେ ଶ୍ରୀ କୃଷ୍ଣ ଦ୍ରୌପଦୀଙ୍କର ରକ୍ଷା କରିଥିଲେ। ରକ୍ଷାବନ୍ଧନ କେବଳ ଭାଇ ଭଉଣୀଙ୍କ ପର୍ବ ନୁହେଁ ଏହା ପରସ୍ପର ସ୍ନେହ ସଦ୍ଭାବ ଓ ଏକତାର ବାର୍ତ୍ତା ଦେଇଥାଏ, ଏହି ପର୍ବ ପାରିବାରିକ ସମ୍ପର୍କକୁ ଦୃଢ କରିଥାଏ ଅନେକ ସ୍ଥାନରେ ମହିଳା ମାନେ ସୈନିକ ଶିକ୍ଷକ ଓ ସମାଜ ସେେବୀଙ୍କୁ ରାଖିପନ୍ତି ସମ୍ମାନ ପ୍ରଦର୍ଶନ କରନ୍ତି ଏହା ଭାଇଚାରା ଓ ଜାତୀୟ ଏକତାକୁ ବୃଦ୍ଧି କରେ। ରକ୍ଷାାବନ୍ଧନ ଭାରତୀୟ ସଂସ୍କୃତିର ଏକ ପବିତ୍ର ମହାନ ପର୍ବ ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ ଓ ବିଶ୍ଵାସର ପ୍ରତୀକ ଏଇ ପର୍ବ ଆମକୁ ପ୍ରେମ ସମ୍ମାନ ଓ ପରସ୍ପର ସହଯୋଗର ଶିକ୍ଷା ଦେଇଥାଏ, ତେଣୁ ଆମେ ସମସ୍ତେ ଏହି ପର୍ବ ପର୍ବ ଏହି ପବିତ୍ର ପର୍ବକୁ ଆନନ୍ଦ ଉତ୍ସାହର ସହିତ ପାଳନ କରିବା ଉ ଚିତ। ଭାରତ ହଉଛି ବିଭିନ୍ନ ପର୍ବପର୍ବାଣ ଦେଶ ଏଠାରେ ପାଳନ କରାଯାଇଥିବା, ପ୍ରତ୍ୟେକ ପର୍ବର ଏକ ସ୍ଵତନ୍ତ୍ର ମହତଵ ରହିଛି ରକ୍ଷାବନ୍ଧନ ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପବିତ୍ର ପର୍ବ ଅଟେ ଏଇ ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ ପ୍ରେମ ବିଶ୍ଵସ କର କର୍ତ୍ତବ୍ୟବୋଧର ପ୍ରତୀକ ଅଟେ, ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ, ଏହିଇ ପର୍ବ ପାଳନ ନଗର ଯ ଏହାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧି ତାର ସୁଖ ଶାନ୍ତି ଓ କାମନା କରିଥାଏ। ଭାଇ ମଧ୍ୟ ଭଉଣୀକୁ ସବୁବେଳେ ସୁରକ୍ଷା ଦେବା ଏବଂ ତାଙ୍କ ସୁଖ ଦୁଃଖ ଙ୍କର ସାଥି ହୋଇ ରହିବା ପାଇଁ ପ୍ରତିଜ୍ଞା କରିଥାଏ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା, ବେଳେ ନିଜ ଶାଢୀର ଏକ ଖଣ୍ଡା ଛିଣ୍ଡାଇ ବାନ୍ଧି ଦେଇଥିଲେ ଏହି ସ୍ନେହର ପ୍ରତିଦାନ ସଵରୂପ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ଚିରହରଣ ସମୟରେ ତାଙ୍କର ରକ୍ଷା କରିଥିଲେ ଇତିହାସରେ ମଧ୍ୟ ରକ୍ଷାବନ୍ଧନ ର ମହତଵ ଦେଖିବାକୁ ମିଳେ କୁହାଯାଏ, ଯେ ଚ ରାଣୀ କର୍ଣ୍ଣାବତୀ ମୋଗଲ ସମ୍ରାଟ ହିମାଙ୍ଗ ରାକ୍ଷୀ ପଠାଇ ସହାୟତା ମାଗିଥିଲେ ହୁମାୟୁ, ଏହାକୁ ସମ୍ମାନ ଜଣାଇ ତାଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିଲେ, ଏହି ଘଟଣା ରକ୍ଷାବନ୍ଧନର ମହାନ ପରମ୍ପରାକୁ ପ୍ରତିପାଦିତ କରିଥାଏ, ରକ୍ଷାବନ୍ଧନ କେବଳ ଭାଇ ଭଉଣୀଙ୍କ ପର୍ବ ନୁହେଁ ଏହା ସମାଜରେ ଭାଇଚାରା ଏକତା ଓ ସଦ୍ଭାବନାର ବାର୍ତ୍ତା ଦେଇଥାଏ, ଏହିଇ ପର୍ବ ପାରିବାରିକ ସମ୍ପର୍କକୁ ସୁଦୃଢ କରିଥାଏ ଅନେକ ସ୍ଥାନରେ ଭଉଣୀ ମାନେ ସୈନିକ ପୋଲିସ ଓ ସମାଜ ସେବୀ ମାନଙ୍କୁ ରକ୍ଷା ରଖିପନ୍ତି, ସେମାନଙ୍କ ପ୍ରତି କୃତଜ୍ଞତା ସମ୍ମାନ ପ୍ରକାଶ କରନ୍ତି ବର୍ତ୍ତମାନ ସମୟରେ ରକ୍ଷାବନ୍ଧନ ପର୍ବ ଅଧିକ ଆକର୍ଷଣୀୟ ହୋଇଯାଇଛି ବଜାରରେ ବିଭିନ୍ନ ପ୍ରକାରର ସୁନ୍ଦ ରାକ୍ଷୀ ଉପଲବ୍ଧ ହେଉଛି ଯେଉଁ ଭାଇ ଭଉଣୀ ଦୂରରେ ରହୁଛନ୍ତି, ସେମାନେ ଡାକ ବା ଅନଲାଇନ ମାଧ୍ୟମରେ ରାକ୍ଷୀ ପଠାଇ ସେଇ ପର୍ବକୁ ପାଳନ କରୁଛନ୍ତି। ଏହା ପ୍ରମାଣ କରେ ଯେ ଦୂରତା କେବେ ମଧ୍ୟ ସ୍ନେହର ସମ୍ପର୍କକୁ କମାଇ ପାରେ ନାହିଁ ରକ୍ଷାବନ୍ଧନ ଭାରତୀୟ ସଂସ୍କୃତିର ଏକ ପବିତ୍ର ଅତୁଟା ଗରମୟ ଅଟେ ଏହା ଭାଇ ଓ ଭଉଣୀଙ୍କ ଅତୁଟ ସ୍ନେହ ପ୍ରେମ ବିଶ୍ଵାସ କର୍ତ୍ତବ୍ୟ ବଧର ପ୍ରତୀକ ଏହି ପର୍ବ ଆମକୁ ପରସ୍ପର ପ୍ରତି ସମ୍ମାନ ସହଜ ଯୋଗ ଦାୟିତ୍ୱବୋଧର ଶିକ୍ଷା ଦେଇଥାଏ, ତେଣୁ ଆମେ ସମସ୍ତେ ଏଇ ପବିତ୍ର ପର୍ବ ଆନନ୍ଦ ବସାର ଭାଇଚାରା ଭାବନା ସହିତ ପାଳନ କରିବା ଉଚିତ ଆଉ ତୁ କେମିତି ସବୁ ରକ୍ଷାବନ୍ଧନ ପାଳନ କରୁ କହିଲୁ?
ହଁ। ସଦ ଦିନତି ସଦ ମାଛିତା ରକ୍ଷାତ ସୁରକ୍ଷା ବନ୍ଧନ ଅର୍ଥାତ ସମ୍ପର୍କଶୀ ବନ୍ଧନ ଏବଂ ରକ୍ଷାବନ୍ଧନ ଅର୍ଥ ହଉଛି ସୁରକ୍ଷା ଓ ସ୍ନେହର ପବିତ୍ର ବନ୍ଧନ। କି କେବଳ ଏକ ସୂତା ନୁହେଁ, ଏହା ଭାଇ ଭଉଣୀଙ୍କ ଅତ୍ୟୁଟ ବିଶ୍ଵାସ ଭଲ ପାଇବାର ପ୍ରତୀକ, ରକ୍ଷାବନ୍ଧନ ପ୍ରତୀ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ସମଗ୍ର ଭାରତରେ ଆନନ୍ଦ ଉତ୍ସାହ ଭକ୍ତିର ସହିତ ପର୍ବ ପାଳନ କରାଯାଏ। ରକ୍ଷାବନ୍ଧନ ସହ ଅନେକ ପୌରାଣିକ, କାହାଣୀ ଜଡିତ ଅଛି। ଏହା କାହାଣୀ ନୁ-ଏ ଏକ କାହାଣୀ ଅନୁସାରେ, ଦେବରାଜ ଇନ୍ଦ୍ର ଅସୁର ମାନଙ୍କ ସହ ଯୁଦ୍ଧ କରୁଥିବା ବେଳେ, ତାଙ୍କ ପତ୍ନୀ ଇନ୍ଦ୍ରାଣୀ ଏକ ପବିତ୍ର ସୁତା ତାଙ୍କ ହାତରେ ବାନ୍ଧିଥିଲେ। ଏହାର ପ୍ରଭାବରେ ଇନ୍ଦ୍ର ବିଜୟ ଲାଭ କରିଥିଲେ। ଏହାକୁ ରକ୍ଷାସୂତ୍ରର ହଁ, ପ୍ରଥମ ପରମ୍ପରା ବୋଲି ମନାଯାଏ। ଅନ୍ୟ ଏକ ପ୍ରସିଦ୍ଧ କାହାଣୀ ଅନୁସାରେ ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ପରେ, ଦ୍ରୌପଦୀ ନିଜ ଭୂ ଏକ ଖଣ୍ଡ ଚିରି ତାଙ୍କୁ ଆଙ୍ଗୁଠିରେ ବାନ୍ଧିଥିଲେ। ଏହାର ପ୍ରତିଦାନ ସ୍ୱରୂପ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ସମ୍ମାନ ରକ୍ଷା କରିଥିଲେ। ଆ ରକ୍ଷାବନ୍ଧନର ଐତିହାସିକ ମହତ୍ୱ ମଧ୍ୟ ରହିଛି। ନାଇ କଣ? ପଦ୍ମାବତୀ ଅ ମୋଗଲ ସମ୍ରାଟ ହିମାଳୟ କୁ, ରାକ୍ଷୀ ପଠେଇ ସାହାଯ୍ୟ ମାଗିଥିଲେ। ସେମାନେ ସେହି ରାକ୍ଷୀର ସମ୍ମାନ ରକ୍ଷା କରିବା ପାଇଁ, ତାଙ୍କ ସାହାଯ୍ୟରେ ଆଗେଇ ଆସି ଥିଲେ। ଏହି ଘଟଣା ରକ୍ଷାବନ୍ଧନର ମହ ତାକୁ ଆହୁରି ବଢାଇଛି। ରକ୍ଷାବନ୍ଧନ ପୂର୍ବରୁ ଘର ସଫା କରାଯାଏ। ଅ- ରାକ୍ଷୀ, ଚନ୍ଦନ, ଅକ୍ଷତ, ଦୀପ, ମିଠା, ଫୁଲ ଓ ଆରତି ପିଠାରେ ପ୍ରସ୍ତୁତ କରାଯାଏ। ଭାଇ ଓ ଭଉଣୀ ନୂଆ ବସ୍ତ୍ର ପିନ୍ଧି ପର୍ବ ପାଳନ କରନ୍ତି। ପର ସେ ଦିନ ଭଉଣୀ ପ୍ରଥମେ ଭାଇଙ୍କ କପାଳରେ, ତିିଲକ ଲଗା ଟି, ତାପରେ ଆରତି କରି ଡାହାଣ ହାତରେ ରାକ୍ଷୀ ବାନ୍ଧନ୍ତି। ଫୁଲ ବି ଲଗାନ୍ତି। ତା ପରେ ମିଠା ଖୁଆଇ ତାଙ୍କର ସୁଖ ସମୃଦ୍ଧି ଓ ଦୀର୍ଘାୟୁ କାମନା କରେ। ଆ ଭାଇ ଭଉଣୀଙ୍କୁ ଉପହାର ଦେଇ ଜୀବନ ସାରା ସୁରକ୍ଷା, ସମ୍ମାନ ସହଯୋଗ ପ୍ରତିଷ୍ଠ। ଦିଅନ୍ତି। ଏହି ଭଲି ଏକ ପର୍ବ ବିହୟ, ପ୍ରେମ ସମାନତା ଓ ବିଶ୍ୱାସ ମାନ ବିକତାର ପର୍ବ। ଉଁ ଖୁଁ ଏହି ପର୍ବ ଲୋକମାନଙ୍କର, ମଧ୍ୟରେ ଏକତା ସହଜକୁ ପ୍ରଭାବ ବଢାଇଥାଏ। ଏହା ଆମକୁ ପରସ୍ପରକୁ ସମ୍ମାନ ଦେବା, ସୁରକ୍ଷା କରିବାରେ ଶିକ୍ଷା ଦିଏ। ବର୍ତ୍ତମାନ ସମୟରେ, ଅନେକ ଭାଇ ଭଉଣୀ ଦୂର ଦେଶରେ ରହୁଚନ୍ତି। ସେମାନେ ଡାକ ରେ କୋରିଅର୍ କିମ୍ବା ଅନଲାଇନ୍ ମାଧ୍ୟମରେ ରଖିବେ, ସେ ଜିନଷ ପଠାଇ ଏହି ପର୍ବ ପାଳନ କରନ୍ତି। ଏହା ପ୍ରମାଣ କରେ ଯେ ଦୂରତା ସମ୍ପର୍କର ସ୍ନେହକୁ କେବେବି କମାଇ ପାରେ ନାହିଁ। ଉଁଖୁଁ ସାକାରେଣେନ ଆମକୁ ପ୍ରେମ, ଦାୟିତ୍ବ, ସମ୍ମାନ ସହଯୋଗ ଓ ବିଶ୍ୱାସର ଶିକ୍ଷା ଦିଏ। ଏହା ଆମକୁ ପରିବାରର ମହ ତ ବୁଝାଏ। ଏବଂ ତାଙ୍କୁ ସୁ-ଦୃଢ଼ କରିବା ପାଇଁ, ପ୍ରେରଣା ଦିଏ ଏହି ପର୍ବ ନାରୀଙ୍କ ସମ୍ମାନ ସୁରକ୍ଷାର ବାର୍ତ୍ତା ମଧ୍ୟ ପ୍ରଧାନ କରେ। ଏତିକି ଜାଣି ଛି। ଆଉ ଦି ରକ୍ଷା ବନ୍ଧନ କେମିତି ପାଳନ କର ତମ ଘରେ?
ହ ଆମର ଆମେ ଉ- ସେଇଦିନ ରକ୍ଷାବନ୍ଧନ ଦିନ ସକାଳୁ ଉଠିକି ହଁ, ସ୍ନାନ ସାରି ନୂଆ ପୋଷାକ ପିନ୍ଧୁ। ମା ଘରକୁ ସଫାସୁତୁରା କରି, ପୂଜା ଘରକୁ ସୁନ୍ଦର ଭାବେ ସଜେଇ ଦେଇଥାନ୍ତି। ଘରେ ବିଭିନ୍ନ ପ୍ରକାର ମିଠା ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଏ। ଖାଇବା ଥାଳିଟା ମୁଁ ଇଏ କରୁନା ଭଉଣୀ ମାନେ ମାନେ ରାକ୍ଷୀ, ଚନ୍ଦନ, ଅକ୍ଷତ, ଫୁଲ, ଦୀପ ଏବଂ ମିଠା ସଜେଇ ରଖିଥାଉ। ଆମେ ପ୍ରଥମେ ଭାଇର ଲଲାଟରେ ଚନ୍ଦନ ଟିକା ଲଗେଇଥାଉ ତାପରେ ଆରତି କରି ରାକ୍ଷୀ ବାନ୍ଧିଥାଉ, ସିଏ ଆମକୁ ଏକ ସୁନ୍ଦର ଉପହାର ଦେଇଥାଏ। ସବୁବେଳେ ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ, ଆମେ ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣେଇଥାଉ। ହଉ ତୁ କେମିତି ସବୁ ତୋ ଭାଇକୁ ସବୁ କେମିତି କଣ କରୁ, ଲଗେଇ ଦଉ?
ହଁମ ମର
ଚାରି ଜଣ ଭାଇ ଅଛନ୍ତି, ମାମୁଁଙ୍କ ପୁଅ ଅଛି ତା ପିଇସି ନାନୀଙ୍କ ପୁଅ ଅଛି। ସକାଳୁ ଉଠିକି ଫାଷ୍ଟ ଗାଧେଇଲି ତା ସ ତାପରେ ଗାଧାଏ ତାପରେ ଆମେ ରାକ୍ଷୀ ବାନ୍ଧୁ। ହଁ ଚନ୍ଦନ ଲଗଉ ଫୁଲ ବି ଦଉ। ହ ତାପରେ ଆମେ ରାଖି ବାନ୍ଧିକି ମିଠା ଖୋଉ ତାପରେ ସେ ମତେ ଉପହାର ଦିଅନ୍ତି, ଆ ଘରେ ବହୁତ ପିଠା ବି ହୁଏ ଆଁ ଚକୁଳି, କାକେରା ଏମିତି ସବୁ ପିଠା ହୁଏ ଆ ତାପରେ ଭାଇଙ୍କ ବଡ ଘରୁ ଯଏ ତାଙ୍କୁ ଅ ରାକ୍ଷୀ ବାନ୍ଧୁ। ତାପରେ ଦିଦି ଘରକୁ ଯାଉ, ତାପରେ ମାମୁଁ ଘରକୁ ଯାଉ ଏମିତି ସେଇ ରାଖି ବାନ୍ଧି ଆଉ ବହୁତ ସାରା ଉପହାର ବି ହୁଏ ପଇସା ବି ଦିଅନ୍ତି। ହଁ ଚାରିଆଡେ ବି ଆମେ ବୁଲି ଯାଉ। ଆଉ ଗାଈକୁ ବି ରାକ୍ଷୀ ବାନ୍ଧନ୍ତି ମୋ ମା ଆଉ ମତେ ଜେଜେବାପା ଜେଜେମା। ଆ ଗାଈଙ୍କୁ ଭଲସେ ଗାଧୋଇ ଦେଇକି ସଫା କରିକି ରାକ୍ଷୀ ବାନ୍ଧନ୍ତି ଯ-ଯା-ପୂଜା କରନ୍ତି ତାଙ୍କୁ। ତାଙ୍କୁ ବି ଖାଇବାକୁ ଦିଅନ୍ତି ତାପରେ ତାଙ୍କଠୁ ଆଶୀର୍ବାଦ ନିଅନ୍ତି ସେଦିନ ତାଙ୍କୁ ଭଲସେ ଖାଇବାକୁ ଦିଅନ୍ତି ଆ ତାଙ୍କର ରାକ୍ଷୀ ବାନ୍ଧନ୍ତି ସେମତି ପାଳନ କରୁ ଆଉ ଆଉ ଖାଇବାକୁ ବି ପିଠା। ରକ୍ଷାଦାନଙ୍କୁ ଦିଆଯାଏ ସେଦିନ ବି ରାକ୍ଷୀ ପୂର୍ଣ ରାକ୍ଷୀ ପୂର୍ଣ୍ଣିମା ଦିନ ଗାଈ ଗୋରୁଙ୍କୁ ବି ପୂଜା କରାଯାଏ। ତାଙ୍କର ବି ସେଇ ଦିନ। ଆଉ କୃଷ୍ଣ ଠାକୁରଙ୍କର ବି ଜନ୍ମଦିନ ସେଦିନ ବୋଲି କୁହାଯାଏ ରାକ୍ଷୀ ପୂର୍ଣ୍ଣିମା ଦିନ, ଏମିତି ପାଳନ କରୁ ଆଉ। ଟିକେ ବେସ୍ତ ଅଛି ପଛରେେ ଫୋନ କରିବି ଆଉ।
ହଉ।